ହାଲୋ ହଁ କଣ କରୁଥିଲ?
ବସିଥିଲି ଆଉ ଆପଣ କଣ କହୁଥିଲେ?
ହଁ ମୁଁ ଏଇ ଖାଇଛି ଆଲ ବିଲଣି
ହଁ ଖାଇବା ସରିଲାଣି ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି। କଣ କରୁଥିଲ ମସ୍ତେ
ଶୁଭୁନି ଆଣ୍ଟି ତମ ଭଏସ୍ ଭଲ ଭାବେ।
ହଁ ହଁ ତମେ ରହିଥାଅ ଲାଇନ ରେ କିଛି ନାଇଁ ସୁୁବୁନି ଯଦି ବି ରହିଥିବ ହେଲା।
ହଉ।
ଜଉ ମୁଁ କହିଲି ଆଉ ତମରେ କଣ ଏ? ହାଲୋ ପଢ଼ା ପଢ଼ି ଚାଲିଛି ନା କଣ?
ହଁ ପଢା ପଢି ଚାଲିଛି ଆଉ ପ୍ଲଲ୍ ଥ୍ରୀ।
ଆଜ୍ଞା ଆଜ୍ଞା ହୁଁ ହୁଁ। ଆଉ ଯୋଉ ମୋବାଇଲ ଦେଖୁଛ ନା?
ହଁ ମୋବାଇଲ ଦେଖୁଛୁ।
ଏତେ ଟାଇ ମ ବାଇ?
ଆଁ ଦିନକୁ ଗୋଟେ ଘଣ୍ଟା।
ଗୋଟେ ଘଣ୍ଟା ଆଛା ଆ ତମର ଭାଇ ଭଉଣ ଅଛନ୍ତି?
ହଁ ଅଛନ୍ତି।
ସିଏ ମୋବାଇଲ ଦେଖୁଛନ୍ତି?
ହଁ ଛୁଆ ଆଜିକାଲି ତ ଛୋଟ ଛୁଆ ଖାଇଲେ ବି ମୋବାଇଲ ଦେଖୁଛନ୍ତି।
ହୁଁ ହୁଁ ଏଇ ମୋବାଇଲ ଦେଖିବା ତ ସମସ୍ତଙ୍କ ସମସ୍ୟା ମୋର ତ ଦିଟା ପୁଅ ତାଙ୍କର ତ ମୋବାଇଲ ଦେଖାର ତାଙ୍କ ପେଟ ପୁରୁନି। ଖାଲି ମୋବାଇଲ ଦେ ତମେ କଣ ମୋବାଇଲ ର ଅବକରିତା। ଧନ୍ୟ ମ
ମୋବାଇଲ ଆଜିକା ମାନେ ଏବେ ମୋବାଇଲ ଧରିବା ଦ୍ଵାରା ପିଲାମାନେ ଆଉ ପାଠବି ପଢୁନାହାନ୍ତି ଠିକରେ ଆଉ। ସେମାନେ ଦିନ ରାତି ମୋବାଇଲ ରେ ପଶି ରହୁଛନ୍ତି ତାଙ୍କ ଆଖି ଖରାପ ବି ହଉଛି ମୋବାଇଲ ଯୋଗୁ।
ହୁଁ।
ହଁ ମସ୍ତିଷ୍କ ପାଇଁ ବି ଖରାପ ତାପରେ ମୋବାଇଲ ଲାଇଟ ସବୁବେଳେ ସ୍କ୍ରିନ୍ ପାଇଁ ବି ଖରାପ।
ହୁଁ ମୋବାଇଲ ଏବେ ମୋବାଇଲ ଯ ଦେଖିବ ମାନେ ମୋବାଇଲ ବ୍ୟବହାର କରିବା ଆମେ ସେତେବେଳେ କଣ ଛି
ଆଇ ପ୍ରୋଟେକ୍ଟ ଅଛି ଗୋଟେ ଅପ
ହଁ। ମ
ଆ୍।
ହଁ। ସେଇଟାକୁ ଅନ୍ କରିକି ଟିକେ ସମୟ ମୋବାଇଲ ଜରୁରୀ କାମ ପାଇଁ ଇଚ୍ଛା
ହଁ।
ସବୁ ମୋବାଇଲେବୁ ଓ ହୋ ତ ସେଗଡା ତ ବାଧିବ। ହୁଁ ତ କିନ୍ତୁ ଆମେ ଯଦି ମୋବାଇଲ କମ୍ ବବ ମୋବାଇଲ କମ୍ ବ୍ୟବହାର କରାଯାଉ। ଟିକେ ବାହାରେ ବ୍ୟାୟାମ କରିବେ ଯୋଗ କରିବେ ସେ ସବୁ ଜିନିଷରେ ଭିତରେ ରହିଲେ ତାଙ୍କ ଦେହ ଆ କିନ୍ତୁ ଆଜିିକାଲି ସେ କ୍ଷୀରକୁ ଖାଉଛନ୍ତି ମୋଟା ହେଇଯାଉଛନ୍ତି ବହୁତ ଖାଇ ଖାଇକି।
ହଁ।
ନା ନାଇଁ ତମେ ମୋବାଇଲ ରେ ସବୁ ତ ଦେଖୁଥିବ ରେସିପି ସବୁ? ଦେଖୁଛ ନା ନାଇଁ ତ ସେଗୁଡା ତ ଭଲ। କଣ ଦେଖିବା ସବୁବେଳେ ଦେଖିଲେ ତମ ଇଛା ହଉଛି ଖାଇବାକୁ ହଉଛି ନା ନାଇଁ?
ହଁ।
ଦେଖିଲା ଖିଣି ଇଛା ହଉଛି ଯେ ଆମେ ଆଜି କରିଦବା ସେଇଗୁଡା ଟିକେ କରିଦବାର ସିଏ ସେଇ ରୋଷେଇ କରଦେଲାଣି ହୁଁ ହୁଁ କରିବାକୁ ଇଛା ହବ ଆଉ ସେଗୁଡା ଭଲ ନୁହେଁ ଦେହ ପାଇଁ ତେଲ ଛଣା ଜିନିଷ କଣ ଦେହ ପାଇଁ ଭଲ ତେଲ ଛଣା ଜିନିଷ ଦେଖୁଛନ୍ତି ସେଇଟା ଖାଇବାକୁ ଇଚ୍ଛା ହଉଛି। ମିଠା କେକ୍ ଦେଖିଦେଲେ କିଏ ଚକୋଲେଟ ବନେଇଲା ଦେଖିଦେଲେ। ସେଇଗୁଡା ତ ଦେହ ପାଇଁ ବହୁତ ଖରାପ ନା କିନ୍ତୁ ଆମେ ସେଇଗୁଡା ହିଁ ଦେଖିକି ମୋବାଇଲରେ ଲୋଭରେ ଦେଖିକି ଆମେ ଖାଇଆକୁ ଇଚ୍ଛା କରୁ। ହଁ ନା ନାଇଁ ଆଉ ତମ ଆଖପାଖରେ କଣ ହଉଛି ସବୁ ମୋବାଇଲ?
ଆମର ତ ଏଠି ଛୋଟ ଛୁଆ ବି ଖାଇବାକୁ ହେଲେ ବି ସେମାନେ ମୋବାଇଲ ଦେଖିଲେ ଖାଉଛନ୍ତି ବର୍ଷକର ଛୁଆଙ୍କ ପାଇଁ ବି ମୋବାଇଲ ଦର କାର ହଉଛି।
ହୁଁ ତ ସେଟା ଖରାପ ନା ସେଟା ଭଲ କଣ ସେଟା। ହୁଁ ଆଉ କଣ ତମେ କୁହ? ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ ହଁ ମୁଁ କହିଲି ଆଉ କଣ ସବୁ ହଉଛି କୁହ? ମୁଁ କହିଲି ମୋବାଇଲ୍ ଦ୍ଵାରା ଆଉ କଣ ସବୁ
ମୋବାଇଲ ମୋବାଇଲ ମୋବାଇଲ ରେ ଆମେ ପଢିବାକୁ ବି ପାଉଛୁ ସେଥିରେ ବି ଗୋଟେ ତାର ଅପକାରିତା ଅଛି ଉପକାରତା ତା ବି ଅଛି ମୋବାଇଲ୍ ଦ୍ୱାରା ଆମେ କଣ, ଆମେ ଯୋଉ ଯାହାକୁ ଚାହିଁବା, ଆମେ କିଛି ବାର୍ତ୍ତା ପଠେଇବା ପାଇଁ। ଆଗ କାଳରେ କଣ ଚିଠି ଥିଲା, ସେଠି ପଠେଇବା ପାଇଁ ବହୁତ ଦିନ ଲାଗୁଥିଲା ଗୋଟେ ବାର୍ତ୍ତା ପଠେଇବା ପାଇଁ। ଏବେ ଗୋ ଟେ ମିନିଟରେ ଯଦି ଜଣେ ଓଡିଶା ବାହାରେ ଥିଲେ ବି ଆମେ ଗୋଟେ କଲ୍ କରିକି ତାକୁ ଜଣେଇ ପାରୁଛୁ।
ହୁଁ, ହ୍ୱାଟ୍ସସପ ମେସେଜ ଦେଇପାରୁଛୁ, ହ୍ୱାଟ୍ସସପ ରେ ହୁଁ ହୁ। ସେଇଟା ଭଲ ସେଇଟା ଆମ ପାଇଁ ଗୋଟେ ଆମ ଜେନେରେସନ ପାଇଁ ଯଦି ଏବେ ବାହାରେ କୋଉ ଲୋକମାନେ ଠକଉଛନ୍ତି। ଆମେ ମୋବାଇଲ ଦ୍ଵାରା ଜଣେଇ ପାରିବା କି ହଁ ଏଇଟା ଚାଲିଛି ସ୍କାମ୍ ଚାଲିଛି। ଯେମତିଆ ଅସୁବିଧା ହଉଛି ମୋବାଇଲ ହ୍ୱାଟସଆପ୍ ଗ୍ରୁପ ରେ ପଠେଇକି ବି ଆମେ ଜାଣିପାରୁଛେ। କିନ୍ତୁ ତା ସାଙ୍ଗରେ ଅପକାରିତା ବି ଅଛି ବହୁତ।
ହଁ ବହୁତ ଅପ-ଉପକାରିତା କମ୍ ଅପକାରିତା ଅଧିକା ଅଛି।
ହୁଁ,
ଫୋନ୍ ଦେଖିକି ପିଲା ବହୁତ ଖରାପ ହଉଛନ୍ତି ଆଜିକାଲି।
ହୁଁ, ଅଶ୍ଳୀଳ ଭିଡିଓ ଦେଖୁଛନ୍ତି, ସେଗୁଡା ବହୁତ ଖରାପ ଆମ ଭାରତରେ, ଅଶ୍ଲୀଳ ଭିଡିଓ, ଅ ଦେଖିବା ପ୍ରତିଶତ ନିହାତି ପଚାଶ ପରସେଣ୍ଟ ରୁ ଅଧିକା। ପଚାଶ ଶତକଡା ପଚାଶ ଭାଗରୁ ଅଧିକା ଲୋକ ଭାରତରେ ଅଧିକା ବହୁତ। ପୁଅ ପିଲା, ପୁଅ ପିଲା କଣ ଝିଅ ପିଲାମାନେ ବି ଦେଖୁଛନ୍ତି। ଏଇଟା ବହୁତ ଖରାପ। କିନ୍ତୁ ଆଉ ବେଶୀ ଛୁଆ-ଆଜିକାଲି ଟିନ ଏଜ ର ପିଲାମାନେ ବେଶୀ ଦେଖୁଛନ୍ତି। ଟିନ୍ ଏଜ ପିଲା ଯୋଉ ଛୁଆମାନେ ବେଶୀ ଦେଖୁଛନ୍ତି। ଏଡଲ୍ଟ ମାନେ
ସେ-ସେଇ ପ-ପଚିଶ କୋ-ପନ୍ଦରରୁ କୋଡିଏ ବର୍ଷ ଭିତରେ ପିଲା କୋଡିଏ ପଚିଶ ବର୍ଷ ପିଲା, ସେଇମାନେ ବେଶୀ ଦେଖୁଛନ୍ତି।
ଏଇ ଯୋଉ ବାପା ମା ମାନେ ସବୁ ଯୋଉ ଚାକିରି କରୁଛନ୍ତି। ବାହାରେ ଯାଇକି ସେ ମା ମାନେ ଯୋଉ, କୁଆଡେ ବୁଲିବାକୁ ଗଲେ, କୁଆଡେ ଘରେ ଛୁଆନଙ୍କୁ ସମୟ ନଦେଲେ ଛୁଆ କଣ କରୁ ମୋବାଇଲ ଖୋଲିଲେ, ଏପଟ ସାଇଟ କୁ ଗଲେ। ଯୋଉ କୌଣସି ଅଶ୍ଳୀଳ ସାଇଟ କୁ ଯାଇକି, ଭିଡିଓ ଦେଖିକି ତାକୁ ଦେଖିକି ତାଙ୍କ ମନ ଖୁସି ପଡେ। କିନ୍ତୁ ସେଇଟା ବହୁତ ଖରାପ ଜିନିଷ, ଆଉ ସେ ଭିତରୁ ବାହାରି ବି ପାରୁନାହାନ୍ତି।
ହଁ, କି? ପିଲାଙ୍କର ଅଷ୍ଟମ ସପ୍ତମ ରୁ ତାଙ୍କ ବାପା ମା ମାନେ ତାଙ୍କୁ ପର୍ସନାଲ ଫୋନ ଦେଇ ଦଉଛନ୍ତି। ସେ ଦିନ ରାତି ଦେଖୁଛନ୍ତି ବସିକି ସେ ଗୁଡ଼ା। ହଁ
ଆମେ କିନ୍ତୁ କହିବା କଥା ଆମେ ଲୋକମାନଙ୍କ ମନରେ ସଚେତନତା କରିବା ଗୋଟେ ଜାଗ୍ରତ। କରିବା କଥା, ଯେ ସେମାନେ ମୋବାଇଲ କେମତି ବ୍ୟବହାର ନ କରନ୍ତୁ। ଆମ ଆଖପାଖ ପଡିସା ଆମ ସାଙ୍ଗସାଥି ସମସ୍ତଙ୍କୁ। ସେଇ କଥା ନାଇଁ ତମ ଭାଇ ଭଉଣୀ ମାନଙ୍କୁ ମୋବାଇଲ ରୁ କମ୍ ଦୂରରେ ଦେଖାଅ। ମୋବାଇଲ ରେ ଦେଖିବାର ଅଛି ଯଦି ଭଲ ଜିନିଷ ଦେଖାଅ। ଭଲ ଯେଦି, ଆଦର୍ଶ ଜିନିଷ ହଉ, ମରାଲ ଜିନିଷ ସେଗୁଡା ଦେଖିବା। ପାଠ, ଗୀତ ଦେଖ ଗୀତ ଭଲ ସଙ୍ଗୀତ ଶୁଣ ଠାକୁରଙ୍କ ଭଜନ ଶୁଣ। କି କି ଦର୍ଶନ ଦର୍ଶନ ବିଷୟରେ ଶୁଣ ଯାତ୍ରା କଣ? ହଁ କିନ୍ତୁ ସେମାନଙ୍କୁ ସେଟା ବୁଝିବାକୁ ପଡିବ। ତମର ଯଦି, ଭାଇ ଭଉଣୀ କିଏ ଅଛନ୍ତି, ତାଙ୍କୁ ବି ଆମେ ସେ କଥା ବୁଝେଇବା। ଆମର ବି, ଆଖ ପାଖ ପଡିଶା ସାଙ୍ଗସାଥି ସେଇଟା ବୁଝେଇଲେ ସେ ସେଥିରୁ ଦୂରେଇ ପାରିବେ, ତାଙ୍କ ଛୁଆ ମାନେ କାରଣ ଆମର ଆଜିର ଛୁଆ ହଉଛନ୍ତି ନାଗରିକ ଭବିଷ୍ୟତରେ ସମମାନେ ନାଗରିକ ହବେ କାଲି, ତ ସେମାନେ ଯଦି ଏଇ ସବୁ ଜିନିଷରେ ରହିଛି ନିଜ ମନ ନିଜ ହୃଦୟକୁ ଖରାପ କରିବେ ନିଜ ମସ୍ତିଷ୍କକୁୁ ଖରାପ କରିବେ, ତାହେଲେ ଆମ ଦେଶ କେମିତି ସୁରକ୍ଷିତ ହେଇପାରିବ ସେ ତ ଅସୁରକ୍ଷିତ ବାଟକୁ ଯାଉଛି ନା।
ଆଜିକାଲି ପିଲା ବେଶୀ ବି ସେଇ ପରୀକ୍ଷାରେ ଫେଲ୍ ହେଉଛନ୍ତି କେବଳ ଏଇ ମୋବାଇଲ୍ ଯୋଗୁଁଁ।
ହୁଁ
କାରଣ ଆଜିର ହଁ ମୋବାଇଲ ଦିନ ରାତି ଦେଖୁଛନ୍ତି ସେମାନେ ଘରେ ବି କହୁଛନ୍ତି ଆମର ମୋବାଇଲ ରେ କ୍ଲାସ ଅଛି କହିକି ଦରୁଉଛନ୍ତି କିନ୍ତୁ ମୋବାଇଲ ରେ ସେମାନେ ଗେମ୍ ଖେଳୁଛନ୍ତି।
ହୁଁ। ଗେମ୍ ଖେଳି ଖେଳି ତାଙ୍କ ମୁଣ୍ଡ କାମ କରୁନି ଫେଲ୍ ହଉଛନ୍ତି। ଆଉ ଯୋଉ ସବୁବେଳେ ଯୋଉ ରିଲସ ଯୋଉ ଆସୁଛି ଆଜିିକାଲି ଯୋଉ ଛୋଟ ଛୋଟ ସେଗୁଡା ଦେଖିକି ତାଙ୍କର ମନ ସ୍ଥିର ବି ହଉନି କାରଣ ସାଙ୍ଗେ ସାଙ୍ଗେ ସେମାନେ ସେଟାକୁ ବଦଳେଇ ଦଉଛନ୍ତି ଗୋଟେ ମିନିଟ ରେ ସେଟା ସରି ଯାଉଛି। ସାଙ୍ଗେ ସାଙ୍ଗେ ଯୋଉ ବଦଳେଇକି ତାଙ୍କେ ସେମାନେ କିଛି କାମ କଲେ ବେଳ ମୁଁ ତାଙ୍କ ମନ ସ୍ଥିର ହେଇପାରନି ପାଠ ପାଖରେ ବସିକି ଘଣ୍ଟାରେ ପା ଠ ବଢି ପାରୁନାହାନ୍ତି। ବହୁତ ପ୍ରକାର ଖରାପ ଜିନିଷ ହଉଛି ଏଇ ମୋବାଇଲ ର ଇଏ ଖରାପ ପ୍ରଭାବ ର ଛୁଆ ମାନଙ୍କ ଉପରେ ବେଶୀ ପ୍ରଭାବ ପଡୁଛି। ବଡ ମାନେ ବି କଣ କରୁଛନ୍ତି ନିଜ ଫ୍ୟାମିଲିକୁ ଟାଇମ ଦେଇ ପାରୁନାହାନ୍ତି ହଁ ନା ନାଇଁ କୁହ? ତମ ଘରେ ସେ ବି ହଉଥିବ ନା ଏବେ ଘରେ ଯଦି ବା ମୋବାଇଲ ଦେଖିଲେ ତମମାନଙ୍କ ସାଙ୍ଗରେ ଆଉ କଣ କଥା ହେଇ ପାରୁଥିବେ?
ଫ୍ରି ଟାଇମରେ ଫ୍ରି ଟାଇମ ରେ ସେମାନେ କଥା ନହେକି ମୋବାଇଲ ଦେଖିବାକୁ ପସନ୍ଦ କରୁଛନ୍ତି।
ତ ସେଥିରେ କଣ ହଉଛି ସମ୍ପର୍କରେ ତିକ୍ତତା ଆସୁଛି ତିକ୍ତତା ସେ ଯେମିତି ବାପା ମା ଭିତରେ ସମ୍ପର୍କ ବାପା ଆସିଲେ ତ ମୋବାଇଲ ଦେଖିଲେ ଆଉ ମା କଣ କରିବ କଥା କୋଉଠି ହବ ଆଗରୁ ସିନା ମୋବାଇଲ ନଥିଲା ସମସ୍ତେ ମିଶିକି କଥାବାର୍ତ୍ତା ହଉଛି
ଆଗରୁ ମୋବାଇଲ ନଥିଲା ଟିକେ ଯଦି ସମୟ ଫାଙ୍କା ମିଳିଲା ସମସ୍ତେ ମିଶିକି କଥା ହଉଥିଲେ ଏବେ ସମସ୍ତେ ଫାଙ୍କା ଟିକେ ମିଳିଲେ ମୋବାଇଲ ଦେଖିଦଉଛନ୍ତି।
ହୁଁ ସେ ମୋବାଇଲ ଦେଖୁଛନ୍ତି ରାତିକ ଶୋଇଲା ଆଗରୁ ମୋବାଇଲ କୁ ରଖିକି ଶୋଉଛନ୍ତି। ମାନେ କେତେ ବଡ ପ୍ରକାର ସେମାନେ ମୋବାଇଲ କୁ ଯେମିତି ନିଜ ଜୀବନର ଗୋଟେ ଅଙ୍ଗ ବୋଲି ଭାବି ଦେଇଛନ୍ତି।
ଗୋଟେ ଦିନ ରିଚାର୍ଜ ସରିଗଲେ ପାଗଳ ହେଇଯାଉଛନ୍ତି। ସାଙ୍ଗେ ସାଙ୍ଗେ ରିଚାର୍ଜ କରିଦଉଛନ୍ତି।
ହୁଁ ସେ ଏ ମୁ ମୋବାଇଲ ର କୁ କୁପ୍ରଭାବ ଆମ ଏ ସଂସାରକୁ ଘାରି ସାରିଲାଣି ଆମ ଏ ବିଶ୍ଵ ବ୍ରହ୍ଣଙ୍କୁ ଘାରି ସାରିଲାଣି। ତ ତାଠୁ ଆମକୁ ବଞ୍ଚିବାକୁ ପଡିବ ସମସ୍ତଙ୍କୁ ଆମକୁ ସଚେତନତା କରିବାକୁ ପଡିବ। ନା କଣ କୁହ?
ହିଁଇଗଲେଣି ମୋବାଇଲ ତାଙ୍କ ଆବଶ୍ୟକ ହେଇଗଲାଣି। ମୋବାଇଲ ବିଲା ଜନ୍ମର ଛୁଆ ବି ରହିପାରୁନାହାନ୍ତି ଆଉ ବଡ।
ହୁଁ ବଡ ମାନେ ତ ବିଲକୁଲ ରହିପାରୁନାହାନ୍ତି ଛୁଆ ମାନେ ଯାହା ଟିକେ ଟେ ଧମକେଇଲେ ରହିଯିବେ। କିନ୍ତୁ ବଡ ମାନେ ବିଲକୁଲ ରହିବେନି ତ ମୋବାଇଲ
ହେଲେ ବି ସେମାନେ ଗୋଟେ ଗୋଟ ସ୍ମାର୍ଟଫୋନ ଧରିଖୁଛନ୍ତି ତାଙ୍କର ତା ଛୁଆ କଣ ଶିଖିବେ।
ହୁଁ ସେଇଆ। ତମ ଘରେ ସବୁ ମୋବାଇଲ ଦେଖନ୍ତି ନା ମୋବାଇଲ କମ କରନ୍ତି ଦେଖିବା?
ଆମ ଘରେ ମୋବାଇଲ କମ ଦେଖିବା ଆମ ଘରେ ଗୋଟେ ଫୋନ। ସମସ୍ତେ ଗୋଟେ ଫୋନ ଟିକେ ଟିକେ ଦେଖୁ ଆଉ।
ଓହୋ ତାହେଲେ ଭଲ କଥା ନାଇଁ ଏଇଟା ଠିକ କଥା ଫୋନ ଅଳ୍ପ ହିଁ ରଖିବା କଥା। ଗୋଟିଏ ଦିଟା ଫୋନ ରଖିଲେ ଠିକ। ଆଉ ବେଶୀ ଫୋନ୍ ଘରେ ରହିଲେ ସେ ଯାହା ହେଲେ ବି ଦେଖିବେ। ଆ ନହେଲେ ମୋବାଇଲ ରେ ଲକ୍ କରିକି ପ-ପକେଇଦବା କଥା, ଛୁଆ ମାନଙ୍କୁ ଜମା ପାସୱାର୍ଡ ଦବା କଥା ନୁହେଁ। କିଛି ଦବା କଥା ନାଇ ସେଇଟା ପକେଇଦେଲେ ଭଲ। ପକେଇଦେଲେ ଛୁଆ ଆଉ ଜାଣିପାରିବେନି କି ନାଇଁ ହୁ ମାମ-ମମି ବାପା ତ ବନ୍ଦ କରୁଛନ୍ତି ସରିଲା ଆଉ ଦେଖ
ତାପରେ ଆମେମାନେ ବି କମ ଦେଖିଲେ ସେମାନେ ବି ଛୁଆମାନେ ସେଇଆ ହିଁ ଶିଖିବେ, କମ ହିଁ ଦେଖିବେ।
ଥିବାନି ହଁ।
ସେ ଦେଖିବେ ଯଦି ମା ବାପା ଦେଖୁଛନ୍ତି ନିଜେ ଫୋନ ବେଶି ଆମେ ବି ଦେଖିବୁ ସେମାନେ ଭାବିବେ।
ହଁ ତାଙ୍କ ଆଗରେ ଯେତେ କମ ଦେଖିବ ସେଇଟା ଭଲ। ଆଉ ନହେଲେ ସିଏ ବହୁତ ଅସୁବିଧା ହବ ମୋବାଇଲରେ। ତମ ଗ ତମ ଘର ପାଖରେ ସବୁ ମୋବାଇଲ ସେତି ଦେଖିଛନ୍ତିି।
ସମସ୍ତେ ସମସ୍ତଙ୍କର ପର୍ସନାଲ ଗୋଟେ ଗୋଟେ ଫୋନ ଅଛି ସମସ୍ତେ ଫ୍ରି ଟାଇମ ହେଲା ମାନେ ଯାହାକୁ ଦେଖ ମୋବାଇଲ ଧରିକି ବସିଥିବେ। ମନ୍ଦିର ଗଲେ ବି ଫୋନ ନେଇକି ଯାଉଛନ୍ତି। ଯୁଆଡେ ଯାଅ ଫୋନ ନେଇକି ଯାଉଛନ୍ତି ରିଲସ କରୁଛନ୍ତି, ବ୍ଲଗ କରୁଛନ୍ତି
ହଁ ଆଗ ଲୋକମାନେ ମନ୍ଦିର ଯାଉଥିଲେ ଠାକୁରଙ୍କ ଦର୍ଶନ କରିବା ପାଇଁ ଏବେ ଠାକୁରଙ୍କ ମନ୍ଦିରର ଫଟୋ ଉଠେଇବା ପାଇଁ ଯାଉଛନ୍ତି।
ନିଜେ ଠାକୁରଙ୍କ ସହିତ ଠିଆ ହେଇକି ନିଜେ ଷ୍ଟାଟସ ଦେବା ପାଇଁ ଷ୍ଟୋରି ଦେବା ପାଇଁ ଯାଉଛନ୍ତି ମନ୍ଦିର।
ସେଇଟା ତ ଏଇ ସଂସାର ଉପରେ କୁ ପ୍ରଭାବ ପକଉଛି ଏଇ ମୋବାଇଲ ଫୋନ୍ ଟା ବହୁତ ଅପକାର କରୁଛି ଆମ ମାନଙ୍କର ଆମେ ଆଗକୁ ବଢିକି ଲୋକମାନଙ୍କୁ ବୁଝେଇବା ଦରକାର ଯେ ନାଇଁ ମୋବାଇଲ ଭଲ ନୁହେଁ ବୋଲି ଆମେ ସମସ୍ତଙ୍କୁ ବୁଝେଇଲେ ହିଁ ସେ ଆଗ ଆସ ଆସ୍ତେ ଆସ୍ତେ ସବୁ ତାଙ୍କ ଙ୍କ ତାର ବ୍ୟବହାର କମ କରିବେ, ନହେଲେ ସଂସାର ଦିନେ ନଷ୍ଟ ହେଇଯିବ ଏଇ ମୋବାଇଲ ଫୋନ ପାଇଁ। ସେ ତାର ଭଲ ଜିନିଷ ତାକୁ ଦେଖେଇବା କଥା ଯୋଉଟା ସେଇଟା ସେଟ ଖରାପ ହିସାବରେ ସେମାନେ ତାକୁ ବ୍ୟବହାର କରୁଛନ୍ତି। ଫଟୋ ଚଳଉଛନ୍ତି ବାପା, ମା କିଏ ଶାଶୁ ସାଙ୍ଗରେ ରିଲ କରିକି ଫଟୋ ଉଠେଇଲାଣି କିଏ ଶଶୁର ସାଙ୍ଗରେ ରିଲ କରିକି ଫଟୋ ଉଠେଇଲାଣି। ଆଜିକାଲି ବୋହୂମାନେ ତ ସେଇଆ କରୁଛନ୍ତି, ସେମାନେ ବୁଝି ପାରୁନାହାନ୍ତି ଯେ ଇଏ ଏଗୁଡା ସବୁ ଭୁଲ ଜିନିଷ। ଏଇଟା ଆମ ସଂସାର କଣ ଶିଖିବ। ହୁଁ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି। ସବୁବେଳେ ଫେସବୁକ୍, ଇନଷ୍ଟାଗ୍ରାମ ଏସବୁ ଜିନିଷ ସବୁବେଳେ ବି ୟୁଜ କରିବାଟା ବି ଭଲ ନୁହେଁ। ସେଗୁଡା ଖରାପ ବୋଲିକା ଆଉ ଆମେ ନିଜ ପାଇଁକା ସମୟ ବାହାର କରୁନୁ ନିଜ ପାଇଁ ଭା-ଭାବୁନୁ ଆଧ୍ୟାତ୍ମିକତା ବା ବିଷୟରେ ଭୁଲି ଯାଉଛୁ ଧର୍ମ ବିଷୟରେ ଭୁଲି ଯାଉଛୁ। କେବଳ ସେଇ ମୋବାଇଲ ଧରିକି ଆମେ ଜୀବନ ବିତଉଛୁ।
ନିଜର ଦିନ ଯାକର କର୍ମକୁ ଆମେ ମ୍ ୟୁଟ୍ୟୁବରେ ଛାଡୁଛନ୍ତି ବ୍ଲଗ କରିକି ନିଜର ନିତ୍ୟଦିନ ନି ତି ଦିନ କାମକୁ।
ହୁଁ ସେଇଟା ବହୁତ ଖରାପ ଜିନିଷ, ସେଇଟା ଲୋକମାନଙ୍କୁ ବୁଝିବା ଦରକାର ବଟ ଆମେ ବୁଝେଇ ପାରିବା କି ନାଇଁ ସେଟା ତ କହିପାରିବନି ସେମାନେ ନିଜେ ବୁଝିବା ଦରକାର। ସେମାନେ ଯଦି ନିଜେ ବୁଝିବେ, ତାହେଲେ ଯାଇକି ଯାହା ହବ। ଏବେ ଭାରତର ଅନ୍ୟ ଜାଗା ମାନଙ୍କରେ ତ ସବୁଆଡେ ଇନଷ୍ଟାଗ୍ରାମ, ଫେସବୁକ୍ ବ୍ୟାନ୍ ହେଇଯାଇଛି। କିନ୍ତୁ ଭାରତରେ ଏବେ ପର୍ଯ୍ୟନ୍ତ ଇନଷ୍ଟାଗ୍ରାମ, ଫେସବୁକ୍ ଅଛି।
ହଁ ଫାଷ୍ଟ ଚାଲିଥିଲା ଟିକଟକ୍ ଫାଷ୍ଟ ଚାଲିଥିଲା ଟିକଟକ୍ ସେଥିରେ ଚାଲିଲା ତାପରେ ଫେସବୁକ୍ ଆସିଲା ତାପରେ ଏବେ ଇନସଟାଗ୍ରାମ ଚାଲିଛି।
ହୁଁ ଏମତିଆ ସବୁ ଚାଲିଛି ଆଉ କଣ କରିବା ଆମେ ଖାଲି ବସିକି ଘରେ ଚିନ୍ତା କରିବା ଅପେକ୍ଷା